ହ୍ୟାଲୋ ହଁ ଆଣ୍ଟି ଶୁଭୁଛି ତ?
ହଁ ହଁ ଶୁଭୁଛି ଆଜି ଟିକେ ପୁରାଣ ବିଷୟରେ ଟିକେ କଥା ହବା।
କ ମତ କହ
ନା ନା ଆଜି କାମ ଅଛି ନା ଟିକେ କାମ ଟିକେ ଫାଙ୍କା ଅଛି କରିଦବା।
ଆଛା ହଉ ଭାଗବତ ବିଷୟରେ କଥା ହଉଛି ଆଣ୍ଟି
ଆଜ୍ଞା
ଦେଖନ୍ତୁ ଓଡିଆ ଭାଗବତ ଆମର ଚଉଦଶ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ ଏକ ଓଡିଆ ପଦ୍ୟାବଳି ପଦ୍ୟାବଳି ଠିକ ଅଛି ପ୍ରଥମେ ଏହାକୁ ସେତେବେଳେ ତ କାଗଜ ପେନ୍ ନଥିଲା ସେତେବେଳେ ତାଳ ପତ୍ରରେ ଲେଖା ହଉଥିଲା ଠିକ ଅଛି ତାଳ ପତ୍ରରେ ଲେଖା ଯାଇଥିଲା। ପରେ ସେଇ ପୋଥି ବା ତାଳ ପତ୍ର ପୋଥିକୁ ଏକାଠି କରି ବହି ଆକାରରେ ଛପାଗଲା।
ଆଜ୍ଞା
ଠିକ ଅଛି ଆଉ ଭାଗବତ ହଉଛି କଣ ଓଡିଆ ମାନଙ୍କର ପ୍ରାଣ ବୁଝି ପାରୁଛନ୍ତି
ଆଜ୍ଞା।
ଆଗେ ଓଡିଶାରେ ପାରମ୍ପରିକ ଭାବରେ ଗାଁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ଭାଗବତ ଗାଦି ଭାଗବତ ଗୋସାଇ ଗାନ୍ଧିରେ ସାମୁହିକ ପାଠ ପଠନ କରାଯାଉଥିଲା। ଯେନ୍ତି ସନ୍ଧ୍ୟା ଛଟା ହବ ସମସ୍ତେ ଯିବେ ଗୋଟେ ଜାଗାରେ ବସିବେ ଭାଗବତ ଶୁଣା ହବ ବୁଝିପାରୁଛନ୍ତି ନା।
ଆଜ୍ଞା।
ସେଠାରେ ଫାଷ୍ଟ ସଞ୍ଜ ଦିଆ ହଉଥିଲା ତାପରେ ଭାଗବତ ବୋଲା ହଉଥିଲା। ଭାଗବତ ଟୁଙ୍ଗିର ସଂଖ୍ୟା ଏବେ କମିଗଲାଣି।
ଲୋକ ମାନେ ସମସ୍ତେ ଭା ଆଗ ହଁ ଅବିକା ତ କମିଗଲାଣି ଆଗ ବେଳେ ଲୋକମାନେ ସନ୍ଧ୍ୟା ବାଜିଲେ ସମସ୍ତେ କାମ ସରିକି ଘରର ସନ୍ଧ୍ୟାବତୀ ଦେଇ ସାରିକି ସମସ୍ତେ କଣ କରୁଥିଲେ ଘରର ଗାଁରେ ଗୋଟେ ଗାଁ ରେ ଗୋଟେ ଜାଗାରେ ଭାଗବତ ଟୁଙ୍ଗି ଥିଲା ଲୋକମାନେ ସେଠି ଟି ଭାଗବତ ପଢୁଥିଲେ। ଯିଏ ଜାଣିବା ଶୁଣିବା ଲୋକ ସେ ଭାଗବତ ପଢୁଥିଲା ଆଉ ଅନ୍ୟମାନେ ସମସ୍ତେ ଶୁଣୁଥିଲେ ବା ଶ୍ରବଣ କରୁଥିଲେ ସେମାନେ ଶୁଣିକିନା ଆସିକି ନିଜର ଭାଗବତ ଶୁଣିବା ଦ୍ଵାରା ହିଁ କେତର ଉନ୍ନତି ହୁଏ ନା। ନିଜର ଶାରୀରିକ ମାନେ ମାନସିକ ଚି ମାନସିକ ର ଚିନ୍ତାଧାରା ଅଧିକ ଯୋଉ ମାନେ ଧର ମାନସିକ ଚିନ୍ତାାରେ ଲୋକଟି ଅଧିକ ଥାଏ। ସେ ଟିକେ ଭାଗବତ ପୁରାଣ ଶୁଣିଲେ ତାକୁ ଟିକେ ଶାନ୍ତି ଲାଗେ ମାନେ ଶାନ୍ତି ଲାଗେ କଣ ମୁଁ ନିଜେ ସେଇଟା ଅନୁଭୂତି। ଯଉଦିନ ମୁଁ ପୁରାଣ ଟି ପଢେ ମୁଁ ନିଜେ ଘରେ ପଢେ ସେଟା ମତେ ଟିକେ ଶାନ୍ତି ଲାଗେ। ଏବେ ତ ସମୟ ହଉନି। ସନ୍ଧ୍ୟା ବେଳେ ପିଲାଙ୍କର ପଢା ପଢି ରହୁଛି ପିଲାଙ୍କର ଟିଉସନ ରହୁଛି ଆଉ ମୁଁ ନି ଯେ ବି ଦିଟା ପିଲାଙ୍କୁ ପଢଉଛି ଯେହେତୁ ତାଙ୍କ ମାନଙ୍କୁ ଛାଡିକି କଲା ବେଳକୁ ମତେ ଦିନେ ଦିନେ ଟାଇମ ହୁଏନି ମତେ ଭାରି ବ୍ୟସ୍ତ ଲାଗେ।
ଆଜ୍ଞା ତ ଦେଖନ୍ତୁ ମୁଁ କହିବା କଥା ଆଣ୍ଟୀ ଯଉ ଭାଗବତ ତ ପଢ଼ା ହୁଏ ନା ଜଗନ୍ନାଥଙ୍କ ପାଖରେ ହିଁ ପଢା ହୁଏ ବୁଝିପାରୁଛନ୍ତି। ଦେଖନ୍ତୁ ଓଡିଆ ଘରେ ଯେତେବେଳେ ଭାଗବତ ପଢା ହୁଏ। ଗୋଟେ ହିନ୍ଦୁ ଘରେ ଯେତେବେଳେ ସନ୍ତାନ ଜନ୍ମ ହବା ପାଇଁ ଯେତେବେଳେ ମା ଟି ବହୁତ କଷ୍ଟ ପାଉଥାଏ। ସେତବଳେ ତା ପା ମନକୁ ଶାନ୍ତି ପାଇଁ ତା ପାଖରେ ପଢାଯାଏ। ଠିକ ଅଛି, ଗୋଟେ ଲୋକର ଶେଷ ମୁହୂର୍ତ୍ତରେ ମାନେ କଣ ଭାଗବତ ପଢା ହୁଏ କାହିଁକି? ନା ତା ମନ ଟିକେ ଶାନ୍ତି ହଉ, ତା ସେ ଯୋଉ ଯିବ ଯୋଉ ଟିକେ
ତାହା ଜୀବ ଜୀବନ ଯେତେବେଳେ ଯିବ ଶାନ୍ତି ରେ ରହିବ ଆଉ ତା ଆତ୍ମା ଟା ଯାଇକି ପରମାତ୍ମାଙ୍କ ସାଙ୍ଗରେ ମିଳନ ହବ, ସେଥିପାଇଁ କା ଆମ ଲୋକଟି ଗଲାବେଳେ ତାର ଶେଷ ସମୟରେ ଭାଗବତ ପଢାଯାଏ।
ଆଜ୍ଞା, ତ ଆଗରୁ ଦେଖ ଗାଁ ମାନଙ୍କରେ ବହୁତ ପ୍ରକାର ବସନ୍ତ, ହଇଜା ଇତ୍ୟାଦି ରୋଗ ହଉଥିଲା, ଗାଁ ରେ ବହୁତ ମାନେ ଅନିଷ୍ଟ ହଉଥିଲା, ଯାହାର ସେଗୁଡାକୁ ଦୂର ପାଇଁ ଭାଗବତ ପାଠ କରାଯାଉଥିଲା। ଆମେ ଜାଣିଛେ ଯେ- ଭାଗବତ ହଉଛି ବାର ସ୍କନ୍ଧରେ ବିଭକ୍ତ। ଜାଣିଛନ୍ତି ନା । ପ୍ରତି ସ୍କନ୍ଧରେ ଦଶ ରୁ ତିରିଶି ଟି ଅଧ୍ୟାୟ ଅଛି। ଯଦି ଗୋଟେ ମଣିଷ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କରିବ ତାର ଠିକ ଯଦି ଆମେ ଆଜିଠୁ ଆରମ୍ଭ କରିବା, ଠିକ ଏହାର ବର୍ଷ ପରେ ବା ଆଜିର ଦିନ ଆଗାମୀ ବର୍ଷର ଆଜିର ଦିନରେ ହିଁ ତାର ସରିବ, ଯଦି ସେ ଠିକ ଭାବରେ ପାଠ ପଢିଥିବ କିନ୍ତୁ ଆକୁଚୁଆଲି ଭାଗବତ
ଆମର ଭାଗବତର ଜନ୍ମଦିନ ପାଳନ ହୁଏ ଇନ୍ଦୁ ପୂର୍ଣ୍ଣମୀ ଦିନ ଆମର ଭାଗବତ ର ଜନ୍ମଦିନ ପାଳନ କରାଯାଏ।
ଆଜ୍ଞା, ଦେଖନ୍ତୁ ଯେ କିନ୍ତୁ ଓଡିଆ ଭାଗବତ ଟା ଆଣ୍ଟି ଯେତିକି ଘରେ ଘରେ ଯେତିକି ମାନେ ଆଦୃତ ଲାଭ କରିଚି ସାଂସ୍କ୍ରିଟ ଭାଗବତ ଟା ସେତିକି ଆଦୃତ ହେଇପାରିନଥିଲା। କାହିଁକି ନା ଯେହେତୁ ଲୋକମାନେ ସମସ୍ତଙ୍କ ପକ୍ଷରେ ସାଂସ୍କ୍ରିଟ ବୁଝିବା ସମ୍ଭବପର ହୋଇ ନଥିଲା। ସେଥିପାଇଁ ଲୋକ ସାଂସ ମାନେ ସାଂସ୍କ୍ରିଟ ଭାଗବତ କୁ ଏତେ କଣ ମାନେ ଇଏ କରିନଥିଲେ, ଯେହେତୁ ମାନେ କଣ?
ସେଇ କଥା ମା କହୁଚି। ଯ ସେଇ କଥା ମା କହୁଚି ସଂସ୍କୃତ ପୁରାଣ ଟାକୁ ସମସ୍ତେ ଭଲରେ ବୁଝି ପାରନ୍ତିନି, ବା-ବ ଜଣେ ଜଣେ ଭଲରେ ପଢେଇ ପାରନ୍ତିନି, ଯିଏ ଯେତିକି ଅଧିକ ସଂସ୍କୃତ ଭଲରେ ପଢି ଜାଣିଥିବ ପଢି ଜାଣିଥିବ ସିଏ ହିଁ ତାକୁ ପଢିବ କିନ୍ତୁ ଜଗନ୍ନାଥ ଦାସ ସେଟା ଚିନ୍ତା କଲେ। ମୁଁ ଯେଦି କିି ଓଡିଆଟା, ଓଡିଆଟାରେ ହିଁ ଲେଖିବି ତାଙ୍କ ମା ତାକୁ କହିଥିଲେ। ମା ବାବୁରେ, ଆଉ ତୁ ଟିକେ ଓଡିଆରେ ମତେ କହନା। ତୁ ତାକୁ ଓଡିଆରେ ଲେଖେ, ସଂସ୍କୃତରେ କହିଲୁ ତ, ତାକୁ ଓଡିଆରେ ଅନୁବାଦ କରିକି ଲେଖେ, ଯାହା ଫଳରେ କି ପ୍ରତ୍ୟେକଟି ଲୋକ ମୂର୍ଖ ଲୋକଟି ସେ ଯ ନ ଜାଣିଚି ସେ ଯଦି ଓଡିଆର ଭାଗବତ ଟା ପଢୁଚି ଜଣେ ସେ ଶୁଣୁଚୁ ବି ତାର ବି ଉନ୍ନତି ହଉଚି। ତାର ବି ମନ ଶାନ୍ତି ହଉଚି ଆଉ ତାକୁ ବି ବହୁତ ତ ଭଲ ଲାଗୁଚି, ସେଥିପାଇଁକା ଜଗନ୍ନାଥ ଚିନ୍ତା କରିକି, ଓଡିଆ ଭାଗବତ ଟି ଲିଖି
ଲେଖିଦେଲେ, ଆଛା ଆପଣ ଯୋଉ କହିଲେ ଠିକ ଅଛି ଆଣ୍ଟି ଆପଣ ଆଉ କିଛି ଛାଡିଦେଲେ। ଜଗନ୍ନାଥ ଦାସଙ୍କ ବାପା ଯିଏ ଭଗବାନ ଦାସ, ଆମର ବଡ ଦଉଳ ବା ଜଗନ୍ନାଥ ହ ହଁ ଜଗନ୍ନାଥଙ୍କ ମନ୍ଦିରରେ ପୁରାଣ ପଣ୍ଡା ଥିଲେ। ପୁରାଣ ପଣ୍ଡା ଜାଣିଛନ୍ତି ନା? କର କାମ ହଉଚି ଯେ ସେ ସନ୍ଧ୍ୟା ବେଳେ ଲୋକ ଲୋକ ମାନଙ୍କୁ ପୁରାଣ ବିଷୟରେ ଆଲୋଚନା କରିବେ, ଠିକ ଅଛି କିନ୍ତୁ ତାଙ୍କ ବାପାଙ୍କର ଯଉ ଙ୍କର ଦେହାନ୍ତ ହେଇଗଲା ଠିକ ଅଛି, ତ ସେ ବ ସଂସ୍କୃତ ଭାଗବତ କୁ ସରଳ ଭାଷାରେ ବୁଝାଇ ପାରିବେ ସମ୍ଭବ ହଉନଥିଲା, ଅନ୍ୟ ଲହି ସେଠାରେ ତାପରେ ତାଙ୍କ ମା ତାଙ୍କୁ କହିଲେ ନାଇଁରେ ବାବା ସମସ୍ତେ ବୁଝି ପାରୁନାହାନ୍ତି ସମସ୍ତେ ବି ସଂସ୍କୃତ ବୁଝିବା ସମ୍ଭବପର ନୁହେଁ। ତୁ ତାକୁ ଟିକେ ସରଳ ଭାଷାରେ ବୁଝେଇକି କୁହନ୍ତୁନି ତ ଯେତେବେଳେ ସେ ଓଡିଆରେ ତାକୁ କହିଲେ ସେଠାରେ ଫା ପ୍ରଥମେ ତ କେହି ଲୋକ ବସିଲେ ନାହିଁ, ତାପରେ ଆସ ଆସ୍ତେ ଆସ୍ତେ ଲୋକ ହୋଇ ସେ କଣ ହେଲା ନା ପରେ ଜଗନ୍ନାଥ ମନ୍ଦିର ବେଡାରେ ନିତି ଦିନ ଭାଗବତ ପାଠ ହେଲା ଭକ୍ତମାନେ ଶୁଣିବାକୁ ଆସୁଥିଲେ, କିନ୍ତୁ ମୂଳ ସଂସ୍କୃତ ଭାଗବତ ତର ମଙ୍ଗଳ ଚରଣ ସ୍ଥାନ ପାଇବାରେ ଦେଖିବାକୁ ମିଳିଲା ତାଙ୍କର ଯଉ ଇଏ ଆଉ ଗୋଟେ ଏମିତି କଥା ଜାଣିଚନ୍ତି। ଆମର ଯୋଉ ଭାଗବତ ଟା ଅଛି ସେଟା ନବାକ୍ଷରୀ ଛନ୍ଦରେ ରଚିତ।
ଆଜ୍ଞା।
ସେଇଟା କଣ ନା ମୂଳ ସଂସ୍କୃତ ଭାଗବତ ଭଳି ତାର ବି ମଧ୍ୟ ବାରଟା ସ୍କନ୍ଧ ଅଛି ହେଲା।
ଆଜ୍ଞା।
ପ୍ରତେକ ମାନେ ତ୍ରୟୋ ଅ ତ୍ରୟୋଦଶ ସ୍କନ୍ଦରେ ବର୍ଣ୍ଣନା ଦେଖିବାକୁ ମିଳେ। ଯେ ମାନେ କଣ ନା ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଗଡୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେରେ ହେଲେ ତର୍ ତରିଲେ ବଜ୍ର ନାରୀ ସେ ବ୍ରଜ ନା ହଁ ବ୍ରଜ ନାରୀଙ୍କ ପୟରେ ମୋମନ ନହୁ ରହୁ ନିରନ୍ତରେ ମନ- ମୋ ନିରନ୍ତର ଥାଉ ହାକୃଷ୍ଣ ବୋଲିୁ ଯିବ ଯାଉ ତ
ଆଜ୍ଞା।
ସୁନ୍ଦରରେ ସେ ଲେଖିଛନ୍ତି ଯାହାକି ଏବେ ପିଲାଙ୍କୁ ବି ପଢିବା ପାଇଁ କଷ୍ଟ ମୁଁ ଏଇଠି ଗୋଟେ କଥା କହୁଛି ଆଣ୍ଟି ଶୁଣନ୍ତୁ। ଭାଦ୍ରବ ମାସରେ ଖୁଦୁରୁକୁୁଣି ପଡେ ହଁ ନା ନାଇଁ।
ଆଜ୍ଞା।
କିନ୍ତୁ ଦେଖନ୍ତୁ ଖୁଦରୁକୁଣି ଝିଅ ବୋହୂ ମାନେ କରନ୍ତି ବୁଝି ପାରୁଛନ୍ତି ନା?
ଆଜ୍ଞା ଆଜ୍ଞା।
ତ ଦେଖନ୍ତୁ କିନ୍ତୁ ଖୁଦୁରୁକୁଣି ବହି ବି କେତେ ଜଣ ପଢି ପାରୁନାହାନ୍ତି।
ସେଇ ତ ହଉଛି ଅସୁବିଧା ମା ଆମେ ଓଡିଆ ଅବିକା ଦେଖ ପି ଲୋକମାନେ ପ୍ରତ୍ୟେକ ଟି ଲୋକମାନେ - - କଣ କରୁଛନ୍ତି ପିଲାମାନଙ୍କୁ ଅ ମାନେ କନଭେଣ୍ଟ ରେ ଛାଡିଉଛନ୍ତି ଇଂଲିଶ ମିଡିୟମ ରେ ଛା ଦଉଛନ୍ତି ଯେମତି ଜାବିଅର ନିଉ ଇଣ୍ଡିଆନ ପବ୍ଲିକ ସ୍କୁଲ ଏମତି ମାନେ ବିଭିନ୍ନ ପ୍ରକାର ଇଂଲିଶ ମିଡିୟମ ସ୍କୁଲ ଅଛି ସେଠି ଛାଡୁଛନ୍ତି। କିନ୍ତୁ ଓଡିଆ ମିଡିୟମ ପିଲାମାନେ ଓଡିଆ ମିଡିୟମ ରେ ପଢିବା ପାଇଁ କାହିଁକି ଅରାଜି ହେଉଛନ୍ତି। ମୁଁ ବି ଜାଣି ପାରୁନି ସେଥିପାଇଁ ବି ସରକାର ବି ପ୍ରତ୍ୟକଟି - ଗମେଣ୍ଟ ହଉ ବା ପ୍ରାଇଭେଟ ହଉ ସମ ସ୍ତ ଙ୍କୁ ଗୋଟେ ଗୋଟେ ଓଡିଆ ଲାଙ୍ଗୁଏଜ ରହିବ ବୋଲିକିନା ବାଧ୍ୟତାମୂଳକ ରହିଛି। ଯେହେତୁ ଆମ ଓଡିଆ ଭାଷାକୁ ପ୍ରାଧାନ୍ୟ ଦବା ପାଇଁ ହେଲେ ଓଡିଆ ଭାଷାକୁ ଶିଖିବାକୁ ହେଲେ ଓଡିଆରେ କଥା କହିବାକୁ ହେଲେ ଆମକୁ ଯାହାବି ହେଲେ ଓଡିଆ ଟିକେ କିଛି ଶିଖିବାକୁ ପଡିବ। ଓଡିଆ ଯଦି ଆମେ ଯେହେତୁ ଓଡିଆ ଆମ ଓଡିଆ ଭାଷାଟାକୁ ଆମେ ନିଜେ ନିଜେ ଜାଣି ଜାଣିକି କି ନା ମାନେ ଲୋପ କରିଦଉଛେ। ସେ କଣ କଥାରେ କରୁଛନ୍ତି ଲୋକମାନେ କି ଏ ନାଇଁ ନାଇଁ ସେ କହୁଛନ୍ତି କି ମୋ ପୁଅ ନା ଆଉ ଇଂଲିଶ ମିଡିୟମ ରେ ପଢୁଛି କିନ୍ତୁ ତା ପୁଅ ଇଂଲିଶ ବି ଶିଖି ଯାଇଛି ସତ ବାହାର ଲାଙ୍ଗୁଏଜ ଶିଖିଗଲା ସତ କିନ୍ତୁ ଓଡିଆରେ ନିଜ ନିଜ ଜନ୍ମ ମାଟିର ଭାଷାକୁ ହିଁ ସେ ଭୁଲି ଯାଉଛି।
ଆଜ୍ଞା।
ସେଥିପାଇଁ ତ ଆମେ ଆମ ଓଡିଆ ମିଡିୟମ ର ପିଲାମାନେ ତଳେ ରହୁଛନ୍ତି କିନ୍ତୁ - ଓମ୍ ମାନେ ଆର - କଣ ଉପଗ ମାନେ କଣ ଇଏ କରିଲେ ଏଟା ଠିକ୍ ହେବ?
ତ ମୁଁ କହିବା କଥା ଦେଖନ୍ତୁ ଓଡିଆ ହଉଛି - ଆମର ଓଡିଆ ଭାଷା ଯେହେତୁ ଆମେ ଓଡିଆରେ ଏଟା ହଉଛି ଓଡିଆ - ମାଟିର ଗର୍ବ ଦେଖନ୍ତୁ ଯଦି ଆମେ ସେତିକି ପୁଣ୍ୟ ନହେଇ - ଥାନ୍ତୁ ଜଗନ୍ନାଥ ଚାହିଁଥିଲେ ତ ଏତେ ରାଜ୍ୟ ପଡିଛି - ଯେ କୌଣସି ରାଜ୍ୟକୁ ଇଏ କରିଥାନ୍ତେ ସେ କାହିଁକି ଓଡିଶା ମକୁ ମାନେ ନିଜ ଜନ୍ ମାନେ କର୍ମ ଭୂମି ଭାବେ- କାହିଁକି ବାଛିଲେ କାହିଁକି? ସିଏ ଜାଣିଥିଲେ ଓଡିଆ ହଉଛି ଏଇଠୁ ହିଁ ଯଦି ମୁଁ ରହିବି। ଏଇଠି ମୋର ମୋ କହିବା କଥା ସେ ତ ଭଗବାନ - ନାଁ ସେତ ତାଙ୍କୁ ତ କିଛି ବି ଅଛ ବା ନଥିବ ନା ବୁଝି ପାରୁଛନ୍ତି ନା। ତ ସିଏ ଯେହେତୁ ଏଏଇଟା କୁ ସିଏ ତ କୁଣ୍ଠାବୋଧ କଲେନି ଓଡିଶାରେ ରହିବାକୁ। ତ ଆମେ କାହିଁକି କୁଣ୍ଠବୋଧ କରିବା ଆମେ ଓଡିଆ - କହିବାକୁ ଯେ ଆମେ ଓଡିଆ ବୋଲି। ଏଇଟା ତମ ଗର୍ବର କଥା ନା। ଲେଖନ୍ତୁ ପ୍ରତିଦିନ ଓଡିଶା କୁ ମତେ ଗୋଟେ କଥା - ମତେ କୁହନ୍ତୁ ଆଣ୍ଟି ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ - କେତେ କେତେ ଜଣ ଆସୁଛନ୍ତି। କେତେ ବାହାରୁ ପର୍ଯ୍ୟଟକ ଆସୁଛନ୍ତି କେବଳ ଜଗନ୍ନାଥଙ୍କୁ ଟିକେ ଦେଖିବା ପାଇଁ।
ଆଜ୍ଞା।
ଇଁ ସମସ୍ତଙ୍କ ଭାଗ୍ୟରେ ବି ନାହିଁ ଯେ ମନ୍ଦିର ଭିତରେ ପ୍ରବେଶ କରିକି ଦେଖିପାରିବେ। ତ ସେଥିପାଇଁ ତ। ଜଗନ୍ନାଥ କଣ କହିଛନ୍ତି ନା ନଅ ଦିନ ପାଇଁ ବାହାରୁ ଆସୁଛନ୍ତି। ଯେ ଯୋଉମାନେ ମତେ ମନ୍ଦିର ଭିତରେ ଦର୍ଶନ ନ କରି ପାରୁଛ। ମୁଁ ବାହାରକୁ ଆସିଛି ଆସ ମତେ ଦେଖିକି ଯାଅ। ମତେ ଦେଖ ମୁଁ କେତେ ମାନେ କେମିତିଆ ତ ସେ ଛଳିଆ ଠାକୁର ନା। କଳେ ବଳେ ଛଳେ ସେ ଯେମିତି ବି ହେଲେ। ତମର ଯଦି ଇଚ୍ଛା ଅଛି ତମେ ଦେଖିବ ନିଶ୍ଚୟ ଦେଖିବ। ଯଉଟା ଆତ୍ମା ରେ ଚାହୁଁଛ ସେଟା ନିଶ୍ଚୟ ହବ କିନ୍ତୁ ତୁମର ଆଗ୍ରହ ଥିବା ଦରକାର। ବୁଝିପାରୁଛ ନା ଆମେ ଧର ମତେ ଏଇଖା ଶୋଷ। ଶୋଷ କରୁଛି ମୁଁ ଜ ମୁଁ ପାଣି ପାଖକୁ ଯିବି ନା ପାଣି ମୋ ପାଖକୁ ଆସିବ। ମୁଁ ପାଣି ପାଖକୁ ଯିବି ଯେହେତୁ ମତେ ଶୋଷ କରୁଛି ମୋର ଜଗନ୍ନାଥଙ୍କୁ ଦେଖ ଦେଖା କରିବାର ଅଛି କି ମୋର ଭାଗବତ ପଢିବାର ଅଛି ମୁଁ ଭାଗବତ ବହି ପାଖକୁ ଯିବି। କି ମୁଁ ଜଗନ୍ନାଥଙ୍କ ପାଖକୁ ଯିବି ଆଉ ଥନା ଭାଗବତ ବହି ଆଉ ଜଗନ୍ନାଥ ମୋ ପାଖକୁ ଆସିବେ କି। କେତେବେଳେ ଆସିବେ ନା ଯେତିକି ବେଳେ। ନା ସିଏ ତ ଆସି ପାରିବେନି କାହାକୁ ଅ ମାଧ୍ୟମ କରିକି ପଠେଇବେ। ବୁଝିପାରୁଛନ୍ତି ନା।
ଆଜ୍ଞା।
ତ କେତେବେଳେ ଯେତେ ସେତେବେଳେ ହବ ଯେତେବେଳେ ମୋ ନିଜର ଆନ୍ତରିକତା। ମୋର ସେତିକି ଆ-ଆଧ୍ୟାତ୍ମିକ ତାଙ୍କ ସହିତ ସେତିକି ମୋର ଇଏ ଯେତିକି ମୁଁ ଯୁଡି ଥିବି ତାଙ୍କ ସହିତ ମାନେ ମୋ ଭାବନା। ଓ ମୋ ମନରେ ଯଦି ସେ ଥିବେ ବୁଝିପାରୁଛନ୍ତି ନା? ମୋ କହିବା କଥା ଦେଖନ୍ତୁ ଠାକୁରଙ୍କ ଅଛନ୍ତି। ଯୋଉ କହୁଛନ୍ତି ଯେ ମନ୍ଦିରରେ ଠାକୁର ନାହାନ୍ତି। କିଏ କହିଲା ନାହାନ୍ତି ଯଦି ଭଗବାନ ନଥାନ୍ତେ। ଏ-ଏତେ ବଡ ବ୍ରହ୍ମାଣ୍ଡ ଚାଲି ପାରନ୍ତା ସକାଳ ରୁ ସନ୍ଧ୍ୟା ହେଇପାରନ୍ତା।
ନା।
କି ମଣିଷ କେବେ ଭାବିଛନ୍ତି। ଯେ ଏ ଏଇ ମଣିଷ ଠାରୁ ଆଉ ଗୋଟେ ମଣିଷର ସୃଷ୍ଟି ହେଉଚି। ବହୁତ ବଡ ବିଚିତ୍ର ଏ ସଂସାର ବହୁତ ବଡ ବିଚ ଯଦି ଆପଣ ଏ ସଂସାର କଥାରେ ମୁଣ୍ଡ ପୁରେଇବେ ନା ଆଣ୍ଟି ଆପଣ ସଂସାରରୁ ଲୋ ଭ ମାୟା ସବୁ ଆପଣ ଛାଡିଦେବେ।
ଆଜ୍ଞା।
କହିବା କଥା ଆମର ସଂସାର ଭିତରେ ରହିକି ଠାକୁରଙ୍କୁ ଡାକିଲେ ହବ ତ ଯୋଉମାନେ କହୁ ଚନ୍ତି ନାଇ ଆମେ ବାବାଜି କିଏ ମାତାଜି। ତ ମୋ କହିବା କଥା ସେମାନେ ସଂସାରରେ ରହିକି ବି ସଂସାର ଇଏ କରିପାରିବେ। ମାନେ ମନରେ ଗୋଟେ ଜିନିଷ ଥିବ